ହଁ, ହଁ ଶୁଣିପାରୁଚି।
ନମସ୍କାର।
ହୁଁ ନମସ୍କାର।
କଣ କରୁଚନ୍ତି?
ଏଇ ଟିକେ ଶୋଇଥିଲି ଶୋଇକି ଉଠିଲି ଆଉ ଏବେ ଆଉ
ଅ, ହଁ ଦେହ ପା ଭଲ ଅଛି ନା?
ହଁ, ନାଇଁ ଟିକେ ମୋତେ ଥଣ୍ଡା ହେଇଯାଇଚି।
ଅ ହଁ ଆଉ ଘରେ ସମେସ୍ତେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି, ଆଉ ଆପଣଙ୍କର ସବୁ ପରିବାରରେ ସମସ୍ତେ ଭଲ ଅଛନ୍ତି ତ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତ
ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଉ
ଆଉ କଣ କରୁଥିଲେ?
ଏଇ ଭଲ ଲାଗୁ ନଥିଲା ଘର ଭିତରେ ସେଥିଲାଗି ମୋ ସାଙ୍ଗର ମୋର ଆସିଥିଲୁ ପଡିଆରେ ଟିକେ ବୁଲାବୁଲି କରୁଥିଲୁ। ଆଉ ପୋଖରୀ କୂଳ ଆଡେ
ହୁଁ ହୁଁ ସେଣେ
ଖଜିରୀ
ଖଜିରୀ ଗଛ ଥିବ।
ଖଜିରୀ ଗଛ ଅଛି ହଁ। ଖଜିରୀ ଗଛ, ଅଛି ତାଳ ଗଛ, ଅଛି ତାଳ ତାଳ ଗଛରେ ଚଢେଇମାନେ ସବୁ ବସା କରି ଚନ୍ତି।
ହୁଁ
ଚଢେଇମାନେ ଉଡୁଚନ୍ତି, ପାଣିରେ ମାଛ ମାନେ ଖେଳୁଚନ୍ତି।
ହଁ, ଗାଁରେ ସବୁ ଏ ଦୃଶ୍ୟ ଦେଖିବାକୁ ମିଳେ।
ହଁ, ଗାଈରେ ଗାଈ ଚରୁଚନ୍ତି, ଛୋଟବେଳେ ଆହୁରି ଭଲ ଲାଗେ ସବୁ ଛୁଆ କରୁଥିବେ, ଏବେ ରଥଫଥ ତିଆରି ବନଉଚନ୍ତି।
ହଁ, ଛୋଟଛୁଆ ବି ଖେଳନ୍ତି ଏମିତି ଟିୟୁ ଟାୟାର ଗଡେଇକି ଖେଳନ୍ତି।
ହଁ ଛୁଟି ଟାଇମ୍ ରେ ସ୍କୁଲ ଛୁଟି ଟାଇମ୍ ରେ ସବୁ ଖେଳନ୍ତି ଆଉ
ଆଉ ଆଜି କଣ ସବୁ ସ୍ନାନ ପୂର୍ଣ୍ଣିମାରେ କଣ କଲ ମାନେ କୁଆଡେ ଯାଇଥିଲ କି ମାନେ କିଛି ମାନେ
ନାଇଁ ଆଜି କୁଆଡେ ଯାଇନି କିନ୍ତୁ ଉଠିକି ପୂଜା ପୂଜି କରିଛି ଠାକୁରଙ୍କୁ ଡାକିଛି କିନ୍ତୁ କୁଆଡେ ଯାଇନି ଫୋନରେ ଦେଖୁଥି ଦୂରଭାଷ୍ୟ ଯନ୍ତ୍ରରେ ଦେଖୁଥିଲି ଠାକୁରଙ୍କୁ ଆଉ। କେମିତି କଣ ସ୍ନାନ ପୂର୍ଣ୍ଣିମା ହଉଛି ଏଇ ସବୁ ଆଉ ତମେ ଯାଇଥିଲ ମନ୍ଦିର?
ନାଇଁ ମନ୍ଦିର ତ ଯାଇପାରିନି ମୁଁ କେବେ ମାନେ ଏଇ ସ୍ନାନ ପୂର୍ଣ୍ଣିମାରେ।
ହ
ଆଉ ଏମତି ମାନେ ମାନେ ଦେଖିବା କଥା ଠାକୁରଙ୍କୁ
ହଁ। ଆଉ ତମ ସେକରେ ନଈ ଅଛି ନଈ ଯାଅ।
ହଁ ଆମର ଏକରେ ନଈ ଅଛି ମାନେ ନଈ ର ପାଣି ବହୁତ ପରିଷ୍କାର ମାନେ ଗାଁର ସବୁ ଲୋକମାନେ ବି ପାଣିରେ ମାନେ ସ୍ନାନ କରନ୍ତି।
ହଁ ହଁ।
ନଈର ପାଣିକୁ ମାନେ ଗୋରୁ ଗାଈ ମାନେ ସେମାନେ ବି ମାନେ ପିଅନ୍ତି। ବହୁତ ମାନେ ସ୍ଵଚ୍ଛ ରଖିଛନ୍ତି।
ହୁଁ ହୁଁ ହୁଁ। ତମେ ଖଜୁରୀ କୋଳି ଖାଅ?
ହଁ ଖଜୁରୀ ଖୋଳି ଖାଇଚି, ତ କେବେ ଯାଉନା ପଡିଆ ଆଡେ ବୁଲିବା ପାଇଁ। ମାନେ ବିଲ ସାଇଡରେ ପର ସାଇଡ ରେ ସେ ଗଛ ସବୁ ହେଇଥାଏ ଆଉ ସେ ମାନେ ପା ଚିଲେ ଖଜୁରୀ କୋଳିଟା ମାନେ କୁହନ୍ତି ଖଜୁରୀ ଗଛ ମାନେ ମୂଳରୁ ପାହାଚ ପାହାଚ ଆଉ ସେ କରିକି ମାନେ ଖଜୁରୀ କୋଳିଟା ଯେତେବେଳେ ଗଛ ପାଚିଲା ଖାଆନ୍ତି ସେ ମାନେ ବହୁତ ମାନେ ଉଁ
ଭଲ ଲାଗେ ହଁ ଆଉ କଞ୍ଚା ଥିଲେ ଟିକେ କଷା ଟାଇପ ର ଲାଗେ ନାଇଁ କି?
କଶାଳୀଆ ଲାଗେ ସେଟା ମାନେ ଏମ୍ ଏତେ ମାନେ ମିଠା ଅଂଶ ଲାଗେନି।
ହଁ ଏଥରକ ବରଗଛରେ ଏଇଠି ରଜରେ ଆମର ଦୋଳି ଫୋଳି ଲଗା ହେଇଥିଲା, ଆମେ ସାଡେ ଆଇଥିଲୁ ଆଉ। ବସିକି ବୁଲାବୁଲି କରିକି ଯିବୁ ଆଉ।
ଅହ ଆଉ ମାନେ ଦୋଳି ରଜ ଦୋଳି ଏପର୍ଯ୍ୟନ୍ତ ସେଠି ଲାଗିକି ଅଛି।
ହଁ ଖୋ ନା ଖୋଲିନୋଉ, ଖୋଲିବୁ ଆଉ କିଛି ଦିନ ଯାଉ ଖୋଲିବୁ ଆଉ।
ଅ ହ ଏଇଟା ବି ମାନେ ଯାହା ବି ହେଲେ ସେ ଦୋ ମାନେ ଦୋଳି ରହିଥିଲେ ମାନେ ଖେଳିବା ପାଇଁ ଭଲ ଲାଗିବ ଆଉ, ସେଥିପାଇଁ ଇଛା ହବ ଆଉ ରଜକୁୁ ର ଜ ପର୍ବକୁ ଟିିକେ ମନେ ପକେଇବେ ଆଉ।
ହଁ ଏକରେ ସବୁ ଗାଈ ଗାଈ ବାଛୁରୀ ସବୁ ନେଇକି ଯାଉଛନ୍ତି, ଚାଷୀ ମାନେ ତାଙ୍କ ଘରକୁ ନେଇକି ଯାଉଛନ୍ତି। ତମ ସିଆଡ଼େ ଅଛି ନା ଗାଈ।
ହଁ ହଁ ଆମ ଏକରେ ବି ଗାଈ ଅଛି। ଯେହେତୁ ଆମେ ଚାଷୀ ପରିବାରର ମାନେ ଲୋକ କହିଲେ ଚଳିବ, ଆଉ ତାପରେ ଆ ମର ବି ଏଇ ମାନେ ଚାରିଟା ବେଳ ହେଲେ, ମାନେ ଚାଷୀ ଭାଇ ମାନେ ଗା ନିଜର ଗାଈ ବାଛୁରୀ ସବୁ ଧରିକି ଫେରନ୍ତି, ବିଲରୁ କାମ ସାରିକି ଫେରନ୍ତି।
ହଁ। ଗାଈ ମାନେ କେତେ ଆମ ପାଇଁ କରୁଛନ୍ତି, କ୍ଷୀର, ଦହି, ଛେନା ଆମେ ତାଙ୍କର କେତେ କଣ କରୁଛୁ। ତ
ମା ପରେ ପା କୁହନ୍ତି ମା ପରେ ସେଖେଣ୍ଡ ମା ହେଲା
ଆମ ପାଇଁ ହିନ୍ଦୁ ମାନଙ୍କ ପାଇଁ ଆମ ଗାଈ।
ଆମ ପାଇଁ ଯେମିତି ଆମର ଜନ୍ମ କଲା ମା, ସେକେଣ୍ଡ ମା ଆମର ଦୁତୀୟ ମା ହେଲା। ସାଥୀ ଆମର ଗୋମାତା।
ହଁ। ଆଉ ଆଉ ତମୁକୁ ତମୁକୁ ଘିଅ, ଛେନା ଏଗୁରା ସବୁ ଭଲ ଲାଗେ ନା?
ହଁ ହଁ ଘିଅ ଛେନା ମାନେ ଗାଈର ତ ସବୁ ଜିନ୍ଷ ଭଲ ଲାଗେ। ଆଉ। ଗାଈ ର ତ ଗୁଆ ଘିଅ ତାର ତ ବାସ୍ନା ମାନେ ବୋହୁତ୍ ମନା ନଆଁରା।
ଡାଲ୍ମା ର ଟିକେ ଲାଷ୍ଟକୁୁ ପକେଇଦେଲେ କେତେ ସୁନ୍ଦର ଲାଗେ।
ହଁ ସେଇଟା ଛୁଙ୍କ ଦେଇଦବ ଗୁଆ ଘିଆ ରେ ଛୁଙ୍କ ଦେଇଦବ। ମାନେ ବୋହୁତ୍ ମହକିବ।
ଅ ହଁ। ଆଉ ପିଠା ପଣା କର ନା ସେ ଛେନା ରେ?
ହଁ ଛେନାରେ ତ ପିଠାପଣା ହୁଏ ଆମର, ଏମିତି ଯେମିତିକି ମାନେ ଯୋଉ ମଣ୍ଡା ପିଠା ତାପରେ ଆମର ଯୋଉ ସୁ ଉଁ -ସିଏ ଯନ୍ତି କି ତାକୁ ଉଁ କାକରା କରନ୍ତି। ସେଟା ପୁରା ମାନେ ପୁର ବା ବା ସେଟାକୁ ସେଇଟା ବ୍ୟବହାର କରିକି ମାନେ କାକରା ତିଆରି କରନ୍ତି।
ହଁ। ତମେ ତମେ ତିଆରି କର ତମ ଘରେ?
ହଁ ହଁ ଯେହେତୁ ମୁଁ ଗୋଟେ ମାନେ ଓଡିଆଣୀ ଘରର ଓଡିଆ ଘରର ବୋଉ। ତ ଏଇଟା ମତେ ହ୍ନୁଅନା ମାନେ ଭଲ ସେ ଜଣା ଅଛି।
ହଁ କୋଉ କୋଉ ଓଷା ରେ ସବୁ ପିଠା କର?
ଆମର ତ ଏମ୍ତି ସୁଦର୍ଶା ବ୍ରତରେ କରୁ, ଗୁରୁବାର ମାଣବସାରେ କରୁ।
ମାଣବସାରେ ମଣ୍ଡା ପିଠା ହୁଏ ନାଇଁ କି?
ମଣ୍ଡା ପିଠାରେ ଲକ୍ଷ୍ମୀ ମାଙ୍କ ଆଉ ଦେଉ ଦଶଟା ମଣ୍ଡା ପିଠା।
ହଁ।
ଆଉ ଏମ୍ତି ସୁ ସୁଦର୍ଶା ବ୍ରତରେ ବି କରୁ। ମାନେ ରଜ ହେଲା ଅଷ୍ଟମୀ ହେଲା। ଆଉ ଆମର ତ ସବୁ ମାନେ ଓଡିଆଙ୍କର ବାର ମାସରେ ତେର ଯାତ୍ରା। ହୁଁ ଏମ୍ତି ପର୍ବପର୍ବାଣିୀରେ ବି ଉ ମାନେ ପିଠା କରୁ, ପିଠା ନହେଲେ ଆମ ଓଡିଆ ଘରର ମାନେ କିଛି ପରମ୍ପରା ନାହିଁ, ପିଠା ବିନା ଓଷା ଅଧୁରା।
ହୁଁ। ପିଠା, ରଜ, ଅଷ୍ଟମୀ ସବୁ କିଛି ଅଲଗା ଅଲଗା ଇଏ। ରେ ଅଲଗା ଅଲଗା ପିଠା ହୁଏ ନାଇଁକି?
ହଁ ସବୁ ଓଷାରା ମା ମାନେ ଯେମ୍ତିକି ଆମର ରଜରେ ମାନେ ପୋଡ ପିଠା ଆମର ମାନେ ଓମ୍ ପୋଡ଼ପିଠା ଟା ଯେମ୍ତି ତାର ମାନେ ଅଛି ରଜ ପାଇଁ ସେମ୍ତି ବି ମାନେ ଯୋଉ ଅଷ୍ଟମୀରେ। ଏଣ୍ଡୁରି ପିଠା ହଁ। ସେମ୍ତି ଫେମସ୍, ଆମର ହେଇ ଯେଉମ୍ତି ହେଲା ଦୋଳ ମାନେ ଦୋଳ ପୂର୍ଣ୍ଣମୀ ଯୋଉ ହେଲା।
ହଁ।
ଆମର ଜାଣିଥିବ ଯୋଉ ପର୍ବ ଯୋଉ ଗଉଡଙ୍କର ହେଲା। ହଁ ସେ ପର୍ବରେ ହେଇ ତାଙ୍କର ମାନେ ଯୋଉ କୋଉ ପିଠା କହିଲ ଯୋଉ ଆରିସା।
ଆରିସା ପିଠା ହଁ।
ମାନେ ଫେମସ୍।
ତମେ ତାଳ ପିଠା ଖାଅ ତାଳ ପିଠା?
ହଁ ହଁ ତାଳ ପିଠା ଖାଇଛି ବହୁତ ଭଲ ଲାଗେ। ତାର ପ୍ରସ୍ତୁତ ଜାଣିଛନ୍ତି କି?
ନାଇଁ ମୁଁ ଜାଣିନି ଟିକେ କହିଦେବେ ମୁଁ କରିବି କେବେ?
ହଁ ତାର ପ୍ରସ୍ତୁତ ଆମର ଯୋଉ ଏମିତି ଉଁ ତାଳ ଶଜ ହୁଏ ସେଇଟା ମାନେ ମାନେ ସେଇଟା ମାନେ ପାଚି ଗଲା ପରେ ସେଟା ମାନେ ସେଟାକୁ କୁହନ୍ତି ତାଳ ହେଲା ପାଚିକି ସେଟା ପଡେ। ଯାହା ବି ହେଲେ ଆମର ଯୋଉ ବିଲ ଆଡକୁ ସାଇଟ୍ ଆଡକୁ ଯାଆନ୍ତି ଆମର ବା ପା କି ଭାଇ ମାନ ବିଲ ବାଡିରେ କାମ କରନ୍ତି ସେମାନେ ଆଣନ୍ତି। ଆଣିଲେ ତ ସେଟାକୁ ଆମେ କଣ କରୁ ତାକୁ ଠି ପି ତାର ଉପରେ ବି ଗୋଟେ ଠେପି ଭଳିଆ ଲାଗିଥାଏ ସେଇଟାକୁ ଛଡଉ। ଛଡେଇକି ନା ମାନେ ଚାଲୁଣୀ ଭଳିଆ ଅଛି ତାକୁ ଉଛୁ ତାକୁ ମାନେ ତିନିଟା ପା ଖୁଡା ବାହାରିବ ସେ ତିନିଟି ପାଖୁଡାକୁ ଆମେ ମାନେ ଉଛୁ ସେ ଯୋଉ ମାନେ ଚାଲୁଣି ସାହାଯ୍ୟରେ ଊଛିଲେ ସେ ପୁରା ମାନେ ପ୍ଲେନ୍ ହେଇକି ବାହାରିବ।
ହୁଁ।
ପ୍ଲେନ୍ ହେଇକି ବାହାରିଲେ ଆମର ସେଇଥିରୁ ମାନେ ମାନେ କାକରା ବି କରନ୍ତି।
ହଁ କାକରା ବି କରନ୍ତି ହଁ।
ସେଇଟାକୁ ମାନେ ଜନ୍ତା ଯାଏ ଯୋଉ ଚାଉଳକୁ ମାନେ ଭେଦେଇକି ବତୁରେଇକି ତାକୁ ମାନେ ଛାଣିକି ସେଟା ଚୁନା କରାଯାଏ, ସେଇ ଜୋଉ ଚାଉଳ ଚୁନାରେ ସେଇ ମାନେ ଯୋଉ ଆଣଟାକୁ ଇଏ କରାଯାଏ। ତାଳ ଆଣଟାକୁ ତାକୁ ଜନ୍ତନ୍ତି ଚୁଲିରେ ବସେଇକି ଜନ୍ତନ୍ତି। ଯନ୍ତଣା କରିସାରିଲା ପରେ ତାପରେ ଗୋଟେ ପୁର ପ୍ରସ୍ତୁତ ତିଆରି କରନ୍ତି। ମାନେ ଯୋଉଟା କି ମାନେ ଧର ପୋଡପିଠା କଲେ ହେଟା ମଝିରେ ଦେଇକି ପୋଡପିଠା ପୋଡନ୍ତି।
ଛେନା ଆଉ ଗୁଡ ସାହାଯ୍ୟରେ ନାଇଁକି?
ହଁ ଗୁଡ଼ ସାହାଯ୍ୟରେ ନଡିଆ ପକେଇଲେ ବି ଚଳିବ।
ହଁ ନଡ଼ିଆ।
ଆଉ ତାପରେ କାକରା ଭୋଜି କରିବ ବି ସେମିତି କରିବ। ଏଇ ସାହାଯ୍ୟରେ ପିଠାଟା ମାନେ ପ୍ରସ୍ତୁତ ମାର ପ୍ରଣାଳୀ ଆଉ, କେବେ ବନେଇକି
କେବେ ବନେଇକି ଖାଆନ୍ତୁ ଦେଖିବ ତାର ସ୍ଵାଦ କେମିତି।
ହଁ ନିଶ୍ଚିନ୍ତ ବନେଇବି ଘରେ ମାଙ୍କୁ କହିବି ବନେଇଦବ। ମୁଁ ବି ଟ୍ରାଏ କରିବି ଚେଷ୍ଟା କରିବି ବନେଇବା ପାଇଁ। ଏଠାରେ ଯୋଉ ଗଛ ଅଛି ସବୁ ତାଳ ଗଛ ଅଛି। ସେ ତାଳରେ ସବୁ ଚଢେଇ ବସା ହେଇଛି ଚଢେଇ ମାନେ କେତେ ସୁନ୍ଦର ବସା କରିଛନ୍ତି ନିଜ ଥଣ୍ଟରେ ଟିକେ ଟିକେ ଘାସକୁ ଆଣିକି କେତେ ସୁନ୍ଦର ବସା କରିଛନ୍ତି?
ହୁଁ ଚଢେଇର ବସା ମାନେ ବହୁତ ସୁନ୍ଦର ଲାଗେ ଦେଖିବା ପାଇଁ।
ହଁ ସବୁ ତଳେ ପଡିଛି ସେଇଗୁରା ଆମେ ସବୁ ଏବେ ଘରକୁ ନେଇକି ଯିବୁ କାରଣ ନେଇକି ତ ଲଗେଇ ପାରିବୁନୁ? ଇଚ୍ଛା ହଉଛି ନେଇକି ଲଗେଇଦବାକୁ କିନ୍ତୁ ଆମେ ଯାଇପାରିବୁନୁ? ସେଥିଲାଗି ନେଇକି ଯିବୁ ଘରେ ଘରେ ନେଇକି ଟଙ୍ଗେଇବୁ କାଳେ କୋଉ ଚଢେଇ ଆସିକି ବସିଯିବ।
ହଁ, ପାଡିଆରେ ମାନେ ବୁଲା ବୁଲି କଲେ, ସବୁ ଦୃଶ୍ୟ ଦେଖିବାକୁ ମିଳେ, ମାନେ ଗୋଟେ ଗୋଟେ ଣ୍ଡା ବି ଚଢେଇଙ୍କର ପଡିଯାଇଥାଏ।
ହଁ।
କେତେ ଛୁଆ ବି ମାନେ ଉଁ ମାନେ ପଡି ଯାଇଥାନ୍ତି ତଳେ।
କୁହନ୍ତି ଚଢ଼େଇର ଅଣ୍ଡା କୁ ଯଦି ଆମେ ଯାଇକି ଛୁଇଁଦବା, ସିଏ ଭାବିବେ କି ମଣିଷ ଗନ୍ଧ ଲାଗିଚି, ସେମାନେ ସେ ଅଣ୍ଡାକୁ ବି ତଳକୁ ପୋକାଡି ଦେବେ।
ଉଁ।
ହୁଁ। ଆଉ?
ଆଉ ଆଜି ଖାଦ୍ୟ ମାନେ ଆପଣଙ୍କର ଘରେ କଣ ଖାଦ୍ୟ ପ୍ରସ୍ତୁତ୍ କରାଯାଇଥିଲା?
ଆଜି ହେଇଥିଲା ଅରୁଆ ଭାତ, ଡାଲ୍, ମା ଖଟା ହେଇଥିଲା। ଆଉ ସମସ୍ତେ ଖାଇଥିଲୁ।
ଯେହେତୁ ଆଜି ସ୍ନାନ ପୂର୍ଣ୍ଣିମା, ତ ସମସ୍ତେ ଅରୁଆ ଖାଇଥିବେ।
ହଁ, ସେଇଥିପାଇଁ। ଆଉ ତମେ ସିଆଡେ ଆଖୁ ଖାଅ ନା?
ହଁ ହଁ। ଆଖୁ ଆମର ଏପଟେ ବିଲରେ ମାନେ ଚାଷ କରାଯାଏ, ଚାଷୀ ମାନେ ଆଖ୍
ହଁ, ଆମେ ଏଇଠି ଯୋଉ ପଡିଆରେ ଅଛୁ, ସେଠି ସବୁଆଡେ ପୁରା ଆଖୁ ଲାଗିଚି, ବହୁତ୍ ସାରା ଆଖୁ ଲାଗିଚି।
ଆଖୁ ପାଇଁ ହାତୀ ବି ପଳେଇ ଆସନ୍ତି ନା, ଗାଁ ଗାଁକୁ?
ହଁ, ଯେତେବେଳେ ଛୋଟ ହେଇଥିଲୁ, ସେତେବେଳେ ଏ ଟ୍ରାକ୍ଟର୍ ରେ ଯେତେବେଳେ ଆଖୁ ନଧା ହଉଥିଲା, ଆମେ ସବୁ ସାଙ୍ଗମାନେନ ଯାଇଁକି ପଛରୁ ନୁଚେଇକି ଆଖୁଗୁରା ନେଇ ଆସୁୁ। ଥିଲୁ।
ହଁ ହଁ, ଗାଡି ଯାଏ ତ ସବୁ ମେଳେ ଛୋଟବେେଳେ ସୁନା ନାକ୍ ଉଁ ସବୁ ମାନେ ଆଖୁ କାଡିରୁ ହିଁ ଟାଣି କି ଆଣନ୍ତି, ଖାଇବା ପାଇଁ।
ତାପରେ ଯାଆ ଆଖୁ ଜୋ ମିସିକି ଗୋଡାଏ।
ହଁ ଯେମିତି ଗାଡି ଆସିବ, ସେମିତି ଛୁଆ ଧୌ ଧୌଡ଼ିବେ ଗାଡି ପଛରେ।
ହଁ।
ଆକୁ ଆଇଲା, ଆଖୁ ଆଇଲା, ସିଏ ମାନେ ମଜା ବହୁତ୍ ମାନେ ଅଲଗା।
ହୁଁ।
ଗାଁର ମଜା ଆଲଗା ଆଉ।
ଅଲଗା ପ୍ରକାର ପୁରା।
ହଁ।
ହଉ ତମେ କଣ କରୁଚ କର ଆଉ।
ହଉ ରଖୁଚି, ପରେ କଥା ହବା ଆଉ।
ହଁ ହଁ ସିୟର୍।